ହ୍ୟାଲୋ
ହଁ କୁହ
କଣ କରୁଥିଲ?
ମୁଁ ଏବେ ଖାଇକି ଆସିଲି ତମେ କଣ କରୁଥିଲ?
ମୁଁ ବି ଏବେ ଜଷ୍ଟ ଖାଇକି ଆସିଲି।
ଦେହ କେମିତି ଅଛି?
ହଁ ମୋ ଦେହ ଭଲ ଅଛି। ତମର?
ହଁ ମୋ ଦେହ ବି ଭଲ ଅଛି ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି ତମ ଘରେ?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି।
ଏବେ କଣ ଖାଇଲ
ଭାତ ଖାଇଲି ଆଉ କଣ ଖାଇବି ଏଇନା
ଆଚ୍ଛା ଆଉ କଣ ତମେ ରୋ ମୁଁ କହିଲି କି ତମେ ରୋଷେଇ କର ନା ଘରେ ମାମା ରୋଷେଇ କରନ୍ତି?
ନା ମାମ ରୋଷେଇ କରନ୍ତି।
ଆଚ୍ଛା
ତମକୁ ରୋଷେଇ ଆସୁଛି?
ହଁ ଆସେ।
ଆ କୋଉଟା ସବୁଠୁ ଭଲ କର?
ସେମିତି କିଛି ନାହିଁ ବାକି ଇ ଇ ଛତୁ। କଲେ ଭଲ ଲାଗେ।
ଭଲ ଆଉ
ହଁ ଆଉ ତମ ପାଠ ପଢା କେମିତି ଚାଲିଛି?
ପାଠ ପଢା ଭଲ ଚାଲିଛି ତମ ସ୍କୁଲ ବିଷୟରେ ଟିକେ କୁହ?
ସ୍କୁଲ ବିଷୟରେ?
ହୁଁ ସେ କେମିତି ସାଙ୍ଗ ସାଥି ସବୁ ଥିଲ ସ୍କୁଲ ରେ କେମତି ଦୁଷ୍ଟାମି କରୁଥିଲ ସେ ବିଷୟରେ ଟିକେ କୁହ।
ଆଛା ସ୍କୁଲରେ ଏତେ ବ୍ୟସ୍ତମ କରେନି ବାକି କରିଛି ଯୋଉ ସ୍କୁଲରେ ଫାଷ୍ଟ ଯାଉ ସକାଳେ ମୋର ସବୁବେଳେ ଲେଟ୍ ହୁଏ ସବୁ ସାଙ୍ଗମାନୋନ ଆସିକି ମୋ ପାଖରେ ଥାଆନ୍ତି ମୋ ସରିଲେ ସେମାନେ ଯିବୁ ଡାକି ଏ ମାନେ ଡାକିକି ଯାଉ ସମସ୍ତେ ସାଙ୍ଗ ହେଇକି ତ ମୋର ଟିକେ ଲେଟ୍ ହେଇଯାଏ ସମସ୍ତେ ଆମ ଘରେ ଥିବେ ତାପରେ ଗଲା ବେଳକୁ ସାଙ୍ଗ ହେଇକି ଯିବୁ ମୋ ଯୋଗୁ ସମସ୍ତେ ଗାଳି ଶୁଣନ୍ତି ମିଚିକି ତାରେ ପ୍ରାର୍ଥନା ଟାଇମ ରେ ଉ ଯୋଉ ପ୍ରାର୍ଥନା କରିବୁନି ବୋଲି ଦଚୁ ଆଉ ଝାଡୁ କରିବୁନି ବୋଲି ଲେଟ ରେ ଯାଉ ଏମିତି ଆଉ ତମର
ଆଛା ହଁ ଆମର ବହୁତ ଭଲ ସ୍କୁଲରେ ଆମେ ଥିଲୁ ଆଉ ସ୍କୁଲରେ ଆମେ ବହୁତ ଭଲ ପିଲା ବି ଅଛୁ। ଆମେ ସ୍କୁଲରେ ବହୁତ ଏଞଜୟ କରୁ ଆଉ ମାନେ ଆମ ସ୍କୁଲରେେ ବହୁତ ଭଲ ପିଲା ଥିଲୁ ଆମର କିଛି ମାନେ ଦୁଷ୍ଟମେ ତ କରୁ ହେଲେ ସାର୍ ମାନେ ସବୁ ମାନେ ଆମକୁ ଭଲ ପାଆନ୍ତି ଆମକୁ ବି ଆଚଛା ବହୁତ ଭଲ ଥିଲୁ ଆମେ ଯେତେବେଳେ ପଢ ଥିଲୁ ଆମେ ଅଧା ମାନେ ଆମର ହେଇଛି ଅଧାରୁ ଆମର ପିଅନ ଯ ତାଙ୍କର ରିଟାର୍ଡ଼ ହେଇଗଲା ତ ନୂଆ ପିଅନ ଆସିବାକୁ ଟାଇମ ଲାଗିଲା ସେଇଥିପାଇଁ ପିଅନ ମ ତ ସବୁ କାମ କରନ୍ତି ଆମର ଯି ସି ରିଟାୟାର୍ଡ଼ ହେଇଗଲେ ଆମେ ସବୁ ଛୁଆ ମାନେ ପାଳି କରିକି ଘର ଝାଡୁ କରିକି ମାନେ ଘର ଝାଡୁ କରୁ ତାପରେ ସବୁ ଶନିବାର କୁ ଶନିବାର ମାନେ ଯୋଉ ଲାଷ୍ଟ ପିରିୟଡ ଟା ଆମର ସେଟା ଖେଳ ଛୁଟି ଥାଏ ତ ଆମେ ସେଇ ଟାଇମରେ ମାନେ ଆମ କ୍ସ ପଛପଟେ ଯେତିକି ସବୁ ଅଳିଆ ତାକୁ ସବୁ ସଫା କରୁ ତାପରେଠୁ ସବୁଦିନ ଆମର ଖେଳ ପିରିୟଡ ରେ ଯୋଉ ଗଛ ଫୁଲ ଗଛ ସବୁ ଲାଗିଥାଏ ତାର ଯତ୍ନ ନଉ ଆମ ସ୍କୁଲରେ ଆମେ ବହୁତ ଭଲ ପିଲା ଥିଲୁ ଆଉ ଆମ ରେକର୍ଡ ଆଜି ପର୍ଯ୍ୟନ୍ତ କେହି କାଟି ପାରିନାହାନ୍ତି କି ମାନେ ଭଲ ପିଲାରେ ଆ ମ ବ୍ରେକ ବି ଆଜି ପର୍ଯ୍ୟନ୍ତ ଆମ ସ୍କୁଲରେ ଆମର କେହି କାଟି ପାରି ନାହାନ୍ତି କେତେ ଭଲ ପିଲା ଥିଲୁ ଆମେ
ଆଛା ଆମର ପୁରା ଅପୋଜିଟ। ପାଠ ପଢୁ କିନ୍ତୁ ଦୁଷ୍ଟାମି ବି କରୁ ଆଉ।
ଆମ ଉପରେ ବି ଆଚ୍ଛା ବହୁତ ଦୁଷ୍ଟାନ୍ତ କରନ୍ତି ମାନେ ସମସ୍ତେ ତାଙ୍କୁ ମାନେ ଗାଳି କରନ୍ତି ବାଡାଣ୍ଟି ଜଣେ ମାନେ ଆମର ଯୋଉ ଏବେ ସବୁ ଷ୍ଟ୍ରିଟ୍ ମାନେ ପଳେଇ ଆସିଲେ ନା ଆମ ସ୍କୁଲରେ କଣ ଆଗରୁ ବହୁତଷ୍ଟିଟ ଟିଚର ମାନେ ଥିଲେ ତାପରେ ମଝିରେ ଟ ଟିକେ ରିଟାୟାର୍ ହେଇଗଲେ ଆସିଲେ ଟିକେ ଯେ ସେମାନଙ୍କୁ କେହି ମାନିଲେନି ଏେ ଷ୍ଟ୍ରିଟ୍ ନୁହେଁ ତାପରେ ଆମେ ପଢିଲା ବଳୁ ସବୁ ଷ୍ଟ୍ରିଟ୍ ଟିଚର ଆସିଗଲେ ଆମ ଉପର ବି ଅଛ ଯିଏ ମାନେ ଏତେ ଦୁଷ୍ଟ ହେବେ ଡେଲି ମାନେ ଯେୋଁମାନେ ସବୁ ଷ୍ଟ୍ରିଟ୍ ଆସଥିଲେ ଭାରି ମ୍ୟାମ ସାର୍ ମାନେ ତାଡେଇ ହେଲେ ଆମ ଆମେ ଦ ବର୍ଷିଲୁ ଆମ୍କୁାନ ମାନେ ବାନାହାନ୍ତି ଆମେ ଏତେ ଭଲ ଥିଲୁ।
ଆଚ୍ଛା
ପାଠରେ ସାଠରେ ଦିଟା ଆଙ୍କରେ ଆମେ ଭଲ ଥିଲୁ ପାଠ ସାଠ ସବୁଥିରେ।
ଏମିତି ମାନେ କଣ୍ଟିନ୍ୟୁ କରି ରଖ ଜାରି ରଖ ଭଲ ମଣିଷ ହବ ଆମ ଭଳିଆ ଦୁଷ୍ଟ ହବନି। ଆମେ ପାଠ ପଢୁ କଲେ ଦୁଷ୍ଟ ଆମ କର ଆଉ। ସାରମାନୋନ ଗାଳି କରନ୍ତି। ଆଉ ଖାଇବା ବେଳେ ବି ସେମିତି ମାନେ ମାନେ କହିବୁ ଏଇଠୁ ଏତିକି ଆମ ଜାଗା ଏଇଠୁ ଏତିକି ତମ ଜାଗା ଆମେ ଜାଗା ଏମିତି ଇଏ କରିଦେଉ ଯୋଉ ଦିଆଯାଏ ଖାଇବାକୁ ସେଇଠି ଖାଇବା ବେଳେ ବି ଏମିତି କରିବୁ ଆଉ ଇଏ ମୋ ସାଙ୍ଗ ମୁଁ ୟା ପାଇଁ ଜାଗା ର କି ଖାଇବାରେ